ହେଲୋ। ଶୁଭୁଛି ହଁ ଶଭୁଛି ତ ହଁ
ହଁ, ହଁ ଶୁଭୁଛି ନ ଶୁଭିଲେ ଟିକେ ଫାଙ୍କାକୁ ପଳେଇ ଆସେ।
ହଁ, ହଁ କଣ କରୁ କଣ?
ଲାତ ତତେ
ହଁ ବୁଜି କି କରୁଛୁ କଣ?
ଏବେ ଏଇ ବସିି ଆଉ କଣ କରିବି। ଗରମ ରେ ବସହଉନି, ଲାଇନ୍ ବି ପଳଉଛି ଦଶଥର ଖାଲି କହନା କହନା ଯୋଉ ଗରମ ହଉଛି। ଆଉ ତମ ଆଡେ ଲାଇନ୍ ଅଛି?
ହଁ, ପଳେଇଥିଲେ ଏବେ ଜଷ୍ଟ ଆସିଲା ଲାଇନ୍।
ଓ ହୋ ଆଉ ସବୁ ଭଲ ତ?
ହଁ ସବୁ ଭଲ ଅଛି, ଆଉ ଫୋନ ରେ ହଉଛି ଫୋନ ଚଲଉଛୁ ଇନଷ୍ଟାଗ୍ରାମ ଚଲଉଛୁ?
ହଁ ଚଲାଏ ବେଳେ ବେଳେ ଚଲାଏନି ନାନି ଥିଲେ ପାଟି କରେ ଆଉ ସେଥିପାଇଁ ଚଲଏନି।
ଉଁ ହଁ ସେ ତ ସତ କଥା ସେ ତ ଚିଡ଼ିବେ ସେ କଥା ହୁଏ।
ଆଉ ଘରେ ପା ଆଉ ଘରେ ଏବେ ପାଠ ପଢିବା ପାଇଁ କିଛି କହୁଛନ୍ତି ନା କହୁନାହାନ୍ତି।
ହଁ, ହଁ ପାଠ ପଢିବା ପାଇଁ କହିବି ନା
କଣ ପଢୁଛୁ କଣ ଏବେ?
ଆଉ ଏବେ ଏବେ ମୁଁ ଭାବୁଛି ସି ଟି କରିବି
ସିଟିି ଏବେ ହଉଛି ଆପ୍ କରିସାରିଲୁଣି ହଁ ମୁଁ ବି ଆପ୍ଲାଏ କରିଛି।
ହୁଁ ତମେ ପଢା ପଢି କଣ କରୁଛୁ ମାନେ କଣ ପଢିବାକୁ ପଢିବ ତା ପାଇଁ ତାର ସିଲାବସ
ହଁ ମୋ ପାଖରେ ତ ଗୋଟେ ନାନୀର ବହି ଥିଲା ସେଇପାଇଁ ମୁଁ ତା ଆଠରୁ ପଢଦଉଛି ହଁ।
କେତେ ପଢ଼ିଲୁଣି?
ଏଇ ଜସ୍ଟ ଆରାମ୍ଭ କରିଛି। ଆଉ ତ ରଜ ତିନି ଦିନ ପଳେଇିଲା ଛାଡ କାଲି ର ଚାରି ଦିନରେ ତ ମୁଁ ପଳିବି। ଆଉ ଏବେ ହି ପଢିବି ଭାବୁଛି ଆଉ ଆଗରୁ ଯଇଥିଲେ କହ ଟିକେ ପଢ଼ୀ ଦେଇଥିଲି ନାନୀ ଗଣରେ ପଡି ଦେଇଥିଲି ଟିକେ ଏଇ ଆଉ
ଏଇ ଆଉ।
ହୁଁ ଆଉ ତୋ ଦେହ ଭଲ?
ହଁ ମୋ ଦେହ ଭଲ ଆଉ ଏଇ ଆଡକୁ କେବେ ଆସିବ?
ହଁ ଯିବା ଦେଖି ଫାଙ୍କା ହେଲେ ଟିକେ ଯିବା ଆଉ ତୁ ଆସୁନୁ କେବେ? କାଲି ତୁ ଆସନ୍ତୁ କେବେ ଇଆଡେ
ମୁଁ ତ ସେଇଠି ଥିଲି ମାନେ ଦି ବର୍ଷ।
ଓ ହୋ ଆଉ ଆସିଲୁନି ବୁଲିବା ପାଇଁ?
ହଷ୍ଟେଲ ରେ ଥିଲି।
ଓହୋ ହୋଷ୍ଟେଲେ ରେ ଥିଲୁ?
ହୁଁ।
କୋଉଠି କରୁଥିଲୁ କି?
ଏଇ ଲକ୍ଷ୍ମୀନଗର ସେଠି ଥିବ ଜାଣିଥିବୁ ବ୍ୟାସନଗର ବାହାରେ?
ହଁ ହଁ।
ସେଇ ଜାଭିୟର କଲେଜ୍ ସେଇଠି।
ଓ ହୋ ସେଇଠ କର ଆଉ ଏଥର ଏକଜାମ ଭଲ ହେଇଛି ଭଲ ହେଇଛି? ଓ ହୋ।
ତମ ଘରଟା କୋଉଠି ଶଙ୍ଖ ଚିଲା ପାଖରେ ନା କୋଉଠି ଶଙ୍ଖ ଚିଲାରେ?
ଆଉ ଆଉ ଏବେ
ହଉ ହଁ ସେ ସବୁ ସରିଲାଣି ଆଉ ସ୍କୁଲ ସବୁ ତ ଖୋଲିଲାଣି ଆଜି ଖୋଲା ସ୍କୁଲ
ହଁ ଆଜି ଫାଷ୍ଟ ହଁ ସବୁଆଡେ ତ ଖୋଲିଲାଣି ଆଉ ଏବେ
ନା ନା ଗୋଟେ ଜାଗାରେ ଛୁଟି ହେଇଛି ନା ବାଇଶ ଯାଏଁ ସେଇ ଯୋଗୁଁ
ଓହୋ ଆମା ଆଡେ ଖୋଲିଲାଣି କିନ୍ତୁ ଛୁଆ କେହି ଯାଉନାହାନ୍ତି ଏବେ କାରଣ ଯିବାକୁ ତ ଏବେ ଭଲ ଲାଗୁନି ହଁ। ଏବେ ଯୋଉ ଲାଇନ କଟୁଛି କହ ନା କହ ନା ଛୁଆ ତ ପାଠ ପଢି ପାରିବେନି ସେ ଗରମ ରେ
ଖାଲି ବାଧ୍ୟ ହେଇକି ଖୋଲୁଛନ୍ତି ଯାହା ନ ଖୋଲିଥିଲେ ଭଲ ହେଇଥାନ୍ତା ଆଣ
ହୁଁ ସେଇଥିପାଇଁ ଅଧାଛୁଆ ଆଉ ଯିବାନା କୋଆଡ଼େ ପିକ୍ନିକ ଫିକନିକ ଯିବାନି?
ହଁ ଯିବା।
ଆଉ ଯିବା ବୁଲିବା ମଜା ମସ୍ତି କରିବା ଆଉ ଏଇଆ ଆଉ
ହଁ।
ଆଉ ତୁ ଅଧା ସାଙ୍ଗ ମାନଙ୍କୁ କହିଦେଇ ତୁ କଣ୍ଟ୍ରାକ୍ଟର ଯିଏ ଅଛନ୍ତି ତୁ ତାଙ୍କୁ କହିଦେଇଥିବୁ
ହୁଁ। କଲ୍ ତ କରିଥିଲି ସେମାନଙ୍କୁ ସେମାନେ କହୁଥିଲେ ଯିବେ ବୋଲି।
ହଉ ତାହେଲେ ସମସ୍ତେ ମିଳିମିଶିକି ଯିବା କୋଉଠିିନ କୋଉଠେ ଯିବା ବୁଲିକି ଆସିବା ଆଉ।
କେତେ ସେଟ୍ କେତେ କରିବା?
କରିବା ସବୁ ଆଗ ହଁ ମାରନ୍ତୁ ସମସ୍ତେ ସମସ୍ତେ ମାରିଲେ ଯାଇକି ସେଇ ତାପରେ କରିବା ଆ ନହେଲେ ନାଇଁ ଆଉ ଆମର ତ ପିଲା କିଏ କୁଆଡେ ଯାଇକି ପଳଉଛନ୍ତି କିଏ ମାଉସୀଘରେ ରହୁଛି ତ କିଏ କୁଆଡେ ନାଇଁ ଅଧା ଛୁଆ ବି ପଢୁନାହାନ୍ତି। ଏଇଆ ଆଉ।
ସେଇୟା।
ତମଆଡେ ଆମ୍ବ ଗଛ ହେଇଛି?
ହଁ ଆମର ବହୁତ ଏଇଆଡେ ଅଛି ଆମ୍ବ ଗଛ ରୁ ଅଧିକ ପଣସ ଗଛ ଅଛି।
ଓହୋ ତାହେଲେ ଖାଇଦେ ପଣସ ଗୁରା। କଣ ତ ତୁ ପ୍ରତିଦିନ ଖାଉ ଥିବୁ ତୋତେ ପଣସ ଖାଇବାକୁ ଭଲ ଲାଗେ।
ନା ନା।
ମତେ କିନ୍ତୁ ଆମ୍ବ ଖାଇବା ବହୁତ ଭଲ ଲାଗେ।
ହଁ ଆମ୍ବ ତ ହଁ ଭଲ ଲାଗେ ସେ ଆମ୍ବ।
ଆମ୍ବ ତ କ ଆମ୍ବ କଥା କହନା ଆମ୍ବ ତ ସମସ୍ତେ ଖାଇବାକୁ ଏମତିରେ ବି ଭଲ ପାଆନ୍ତି।
ହଁ କିନ୍ତୁ ପାଚିଲାପଣସ ଏତେ କେହି ପସନ୍ଦ କରନ୍ତିନି।
ହଁ କିନ୍ତୁ କଞ୍ଚା ପଣସ ଟା ଯେତେବେଳେ ତରକାରି ହୁଏ ମତେ ସେଇଟା ବହୁତ ଭଲ ଲାଗେ କାରଣ ସେଥିରେ କାରଣ ସେଥିରେ ସବୁ ମସଲା ଫସଲା ପଡିକି ନା ସବୁ ପୁରା ଟେଷ୍ଟି ଲାଗେ ସେଟା ପୁରା ଚିକେନ୍ ପରିକା।
ହୁଁ।
ଆଉ ନହେଲେ ମୁଁ ସେ ପଣସ ପାଚିଗଲେ ସେ ପଣସ ଫଣସ ଖାଏନା ଆଉ କଣ?
ନାଁ ଶୁଙ୍ଗିଲେ ବି ବାନ୍ତି ଲାଗେ।